ମୋ ଭଏସ୍ ଶୁଣି ପାରୁଚୁ ଉ। କେମିତି ଅଛୁ।
ହଁ ଭଲ ସେମିତି।
ଆଉ ଘରେ ସବୁ କେମିତି ଅଛନ୍ତି।
ହଁ ଠିକ୍ ଠିକ୍ ଠାକ୍ ଅଛନ୍ତି ସମସ୍ତେ। ପଢ଼ା ପଢ଼ି ତ ଏଇନାଗେ ଚାଲିଚି ହ୍ୟାଲୋ ଗୋଟେ ଏଳୁ। ଆଉ ତମେ ଯାଇଥିଲ ପୁରୀ ସେଦିନ।
ଅ ହଁ ଯାଇଥିଲି ଆଉ।
ଆଚ୍ଛା କାଲି କାଲି ଯିବ ପୁଣି ରନିଂ ରେ ନା ଯିବନି।
ହଁ କାଲି ରନିଂ ଯିବି ତୁ ବି ଆସିବୁ ଦିଯଣ ଯିବା।
ତମେ ସମୟ ସମୟ ହଉନି ବୋଧେ ତମଙ୍କୁ ରନିଂ ରେ ଯିବାକୁ।
ହଁ ଆଉ ଦେଖେ ତଥାପି ତାକୁ କହ ଟିକେ ଆଡ଼ଜେଷ୍ଟ କରିକି ବାହାର କରିଦବ। ଏଗୋଲୁ ଫିଯିକାଲ୍ ଫିଟ୍ ନେସ୍କୋ ର ରଖିବାର ଅଛି ପମ୍ ବମ୍ ବଗୁଚିନା ଯୋଦି ଖାପିକି ରଖିଦେଲେ ନ ରହିବ। ହଠାତ୍ କରି ଫର୍ମ ପକେଇବା କୁଆଡେ ଦୌଡ଼ି ଦୈଡ଼ି ପାରିବାନି ହେଲା।
ମୁଁ ତ ସେଇ କଥା ତାଙ୍କୁ କହିଲି ସିଏ ରାଜି ହେଉନାହାଁନ୍ତି ଦେଖିଆ ସେ ତମର ଯଦି ସମୟ ହେଲା ସିଏ ଆସିବ ନହେନେ ନାଇଁ।
ହଁ ହଁ ହଁ ଆମେ ଯିବା ତାଙ୍କ ଟି କିଛି କଥା ନାହ ଆମେ ଯିବା।
ଠିକ ଅଛି
ଆରେ କଣ କହୁଥିଲି କହିଲୁ ଆମେ କ କଣ କହିଲି ଗୋଟେ ପ୍ଲାନ କରୁନ ଚାଲ ମିଶିକି ଗୋଟେ ବାହାରକୁ ଯିବା।
କେବେ।
ଉ ଉ ଦେଖିବା ନେକ୍ସ ମନ୍ଥ ଆଡ଼ିକି ଯିବା କିନ୍ତୁ ସମସ୍ତଙ୍କୁ କହ ଟିକେ।
ମୁଁ ସେମାନଙ୍କୁ କହିଲେ ଶୁଣିବେ କି ନାଇଁ। କିଏ କଣ କରନ୍ତି କରନ୍ତୁ ଆଗ ଆମର କିଛି
ନାଇଁ ତା ତମ ଘର କଥା କହୁଚି ଘର କଥା ତମ ଘର ଲୋକ ଆମ ଘର ଲୋକ। ଯିବା ମା ଇଏ କଥା କଉନି ତ ଭାଇକି କହ। ମିଶିକି ତମ ଘର ଆମ ଘର ଯିବା ଗୋଟେ କୋଉ ପଟିଗୁରା ପ୍ଲେସ୍ ମୁଁ କହିବି ପ୍ଲସ୍ ନା। ଡିସାଇଡି କରିକି କହିକି ବୁଲିକି ଆସିବା କଣ କହୁଚୁ।
ଭାଇ କଣ ବାପା ତ ରହୁନାହାନ୍ତି ବୋଉ ତ ଏଡ଼େ କାମ ଅ ସବୁ। ଆଉ ଭାଇ ଯଦି ରାଜି ହବ ଯିବା ନହେନେ ନାହିଁ।
ତୁ ଟିକେ ଘରେ କଥାବାର୍ତ୍ତା ହ ତମ ବୋଉଙ୍କ ସହ କ କଥା ହଅ ଟିକେ ବୁଝା ଗୋଟାଏ ଦିନ ତ ବୋ ବାପା ନଯାନ୍ତୁ ତମର ଚଳିବ। ତମ ବୋଉ ସହ କଥା ହ ଆମେ ଯିବା। ଗୋଟେ ଦିନ ଯାଇକି ଯାଇ ଆସି ସଖାଳୁ ଯିବା ସନ୍ଧ୍ୟାବେଳକୁ ଆସିବା ହାରି ଆଉ। ମୁଁ ଏଇ କହୁଚି ଘରେ ମୁଁ କାଲି କଥା ହେଇକି କହୁଚି ତୁ ଭାଇ କନଭିସ୍ କରିପାରିବୁ।
ତମେ କହିଲ ଆଜି ଆଗରୁ କହିଥାଆନ୍ତ ହେଲେ କାଲି କଥା। ତମେ ତ ଆଗରୁ କିଛି କହିଲନି ଆଜି ହଠାତ୍ କହୁଛ ମୁଁ ଏବେ କହିଲେ କାଲି ସକାଳୁ କଣ ବାହାରିବେ ବାହାରିବେନି। ଯୋଦି ଭାଇ କହିଥା
ମୁଁ କହିବି ଯେ ତୁ କଥା ହଉ ଯୋଉ ଦିନ ହଉ ଦେଖିବା ବର୍ଷା ପାଗଟା ବି ଅ ଅଛି ବର୍ଷା ପାଗ ସରୁ। ଆଉ ଦି ତିନ ଦିନ ଯାଉ ଏବେ ତ ଲଘୁଚାପ ଅଛି ଯାଉ ତୁ ଟିକେ ତମ ଘରେ କନଭିନ୍ସ କରା। ଟିକେ ରାଜି ହେଇଗଲେ ଯିବା ଆଉ।
ଆଚ୍ଛା ଠିକ୍ ଅଛି ତାହଲେ ଥରେ ମୁଁ ଦେଖୁଛି କଣ ସେମିତି କିଛି କିଛି ନାହିଁ ସେ ରୁଟି ସନ୍ତୁଳା ଏଗୁରା ସବୁ ଖାଇଥିଲି ଆଉ।
ହୁଁ।
ତୋର
ମୁଁ ବି ସେଇ ଭାତ ଟିକେ ଡାଲି ଆଉ ଭଜା କଣ ଟିକେ ହେଇଥିଲା ଖାଇଥିଲି।
ଯା ହଉ ଘରେ ସବୁ କେମିତି
ହୁଁ ଘରେ ଭଲ ଅଛନ୍ତି ଏ ଟିକେ ବୋଉର ଦେହ ଟିକେ ଖରାପ ଅଛି ତ ଏଟା ମେଡିକାଲ ନେଇ ଯାଇ ଯାଇ
ତମେ ଆସିଲନି ଇଆଡେ
ନାଇଁ ଆରେ ଟିକେ ବ୍ୟସ୍ତ ରହିଯାଉଛି ତ ଆଉ ଯାଇପାରୁନି। ହଁ ହ୍ୟାଲୋ ଆ ଏଠି ବ୍ୟସ୍ତ ରହିଯାଉଛି ତ ବୋଉ ଦେହ ଟିକେ ଖରାପ ଅଛି ତା ସହ ମିଶିକି ମୁଁ ଟିକେ କାମ ଧାମ କ କରିଦଉଛି ହେଲା ବ୍ୟସ୍ତ ଅଛି ଏକା ହଇରାଣ ଟିକେ ଯ ଦେହ ଟିକେ ଭଲ ହେଇଗଲେ ହେଲା ଇଏ ଯଦି ଦେହଟା ଟିକେ ଭଲ ହେଇଗଲେ ତା ଭଲ ଲାଗୁନି ନା ଘରେ ବସି ବସି ସେଥିପାଇଁ କହୁଥିଲି ବୁଲିକି ଟିକେ ପଳେଇଥାନ୍ତେ କୁଆଡେ ଆଇଥିଲେ ମନ ଭଲ ହେଇ
ବାବାଙ୍କ ଦେହ ଭଲ ଅଛିଟି ବାବାଙ୍କ ଦେହ ଭଲ ଅଛି
ହଉ ନା ସେ ହେଇଛି ସେ ଭେଣ୍ଡି କଣ ଲାଗିଛି ଆଉ କଣ ଲାଗିବ ବୋଲି ତ ହଳ କରିଥିଲେ ନାହାନ୍ତି ଲଗେଇବେ ଆଉ ଆଉ ସେତ ଏକୁଟିଆ ଲୋକ କୁଆଡେ ଯାଇକି ସେ କାମ ସେଇଠି ପୁଣି ଆଉ ବଜାର ଯାଇ ସିଆଡୁ ଆସିି ଏଇ କାମ କଲା ବେଡୁ ସମୟ କାଇଁ ତାଙ୍କୁ ଯାହା ଆସ୍ତେ ଆସ୍ତେ
ହଁ ଯେ ତୁ ଟିକେ ସାହାଯ୍ୟ କରିଦଉନୁ।
କଲେ ହବନି କଣ ତାଙ୍କ ସହିତ ନିଜେ କରୁନାହାନ୍ତି କଣ ନିଜେ ଭଲସେ ଜାଣିନାହାନ୍ତି। ନି ଯ କଲେଜ ନା ମୋତେ କରିବା ଗୋଟେ ପ୍ରକାର ହୁଅନ୍ତା। ଭଲସେ ହେଲେ ଯଦି କାମ ଟେ କରନ୍ତେ ମୁଁ ଟିକେ ମିଶି ଯାଆନ୍ତି ଠିକ ସେ କହୁନାହାନ୍ତି ତାପରେ ମୋରବି ଇଚ୍ଛା ହଉନି ତାଙ୍କର ଯୋଉ ସିଷ୍ଟମ ତା ଦେହରେ କିଏ ପଡିିପାରିବ। ସେଥିପାଇଁ ସେ ସିଷ୍ଟମ ଛାଡିକି ବାହାରିବାକୁ ପଡୁଛି ଆଉ।
ହଁ ଏ ନା ତା ତାହେଲେ ଏଇନା କଣ ମାନେ କଣ ପଢାପଢି କରୁଛୁ ମାନେ କଣ? ପାଇଁ କଣ ପଢାପଢ଼ି କରୁଛୁ?
ସେ ଏ। ସେ ବି ଏସ୍ ସି କରୁଛି ତା ସାଇଡରେ କଣ ଗୋଟେ ଏରିଆ ଚଲେଇଛି। ଓ ଏସ୍ ଏସ୍ ସି କି ବାହାରିଗଲା କି ସି ଜି ଏଲ୍ ଫି ଜି ଏଲ୍ ବାହାରୁଛି। ସେ ଲାଇନରେ ଚଲେଇଚି ଆଉ।
ପରୀକ୍ଷା କିଛି ଦେଇଛୁ ନା ଦେଇ ନୁ।
ତାର ଘରେ ଘରେ କହୁଥିଲେ ଯେ ସିଟି ପରୀକ୍ଷା ଦବାକୁ ଯେ ସି ଟି ଦେବାକୁ ମୋର ଅନ୍ଦୌ ଇଛା ନୁହେଁ। କହନ୍ତୁ ଦେଖି ଆ କଣ ହଉଚି, ମୁଁ ଭାବୁଛି ଫରେଷ୍ଟ ଫରେଷ୍ଟର ଯୋଉ ବାହାରୁଛି। ସେଇଥିରେ ପକେଇଦବା ଏବର୍ଷ ଛମାସ ଗଲାହେରି ବଢିଗଲା। ନେକ୍ସଟ୍ ଯଦି ଆସିବ ତାହଲେ ସେଥିରେ ପକେଇଦେଲେ ହବ।
ହୁଁ ହଁ ଦେଖ ତୋ ମନ ଯୋଉଟା କହୁଛି ସେଇଟା କରେ। ସମସ୍ତେ ସିଟି ବିଟି ଏଇଟା ତୁ ଯୋଉଟା ପାରିବୁ ତୁ ପଢୁଛୁ ନା ତୁ ଗୋଟେ ଷ୍ଟୁଡେଣ୍ଟ ଗୋଟେ। ହେଲା ତୁ ଯୋଉ ଟା ତତେ ଯୋଉଟା କମ୍ଫଟେବୁଲ ଲାଗୁଛି ସବୁ ପରୀକ୍ଷା ଦେଇକି ପକା ଆଗ ବୁଝୁଚୁନା ବୁଝୁନୁଯେତେ ଆଇଲା ତୋ ଲେବୁଲ୍। ଯୋଉ ତୋ କ୍ୱାଳିଫିକେଶନ ହିସାବରେ ସବୁ ପକା। ଯଦି ଯୋଉଟା ଇଜି ଲାଗୁଛି କରେ ହେଲା।
ହଁ ଲେବୁଲ କୁ ଚାହିଁକି ଦେଖିଲା ବେଳେ ସବୁ ପ୍ରାଟ ସବୁ ଜିନିଷ ପ୍ରାକ୍ଟିସ କରିବାକୁ ପଡିବ ଆଉ ଆସ୍ତେ ଆସ୍ତେ ପ୍ରଟିସ ରିଭିଜନ ତାପରେ ମୋ ହାତରେ ଏନା ସମୟ ଅଛି ଆହୁରି ବର୍ଷେ ଦି ବର୍ଷ ଚାହିଁଲେ ଆହୁରି ବର୍ଷେ ଦିବର୍ଷ ପରେ ଚାହିଁଲେ ଆହୁରି ଆରାମସେ ଦେଇପାରିବି।
ବର୍ଷେ ଦୁଇ ବର୍ଷ ତୁ ପାଞ୍ଚ ବର୍ଷ ରହିଲୁ କିଅସୁବିଧା ତୋ ଭାଇ ତ ଅଛି। ତୁକଣ ଯୋ ମୋ ଭଳିଆ ଏକା ହେଇଛୁକି ପାଞ୍ଚ ବର୍ଷ ବସିଲେ ପଢିଲେ ଦେଇକି କଣ କୁହନ୍ତା ନା କଣ।
ନା ସିଏ ସିଏ ଯଦି କୁଆଡ଼େ ଲାଗିଯାନ୍ତା ମତେ ଟିକେ ସ୍କୋପ ମିଳିଯାନ୍ତା। ଆ ଘର ଟେନସନ ଘର ସବୁ ଭଲ ଭନ୍ଦ କାମ ସିଏଯେ ନା ତା ଧନ୍ଦାରେ ପଳଉଛି। ଛି, କୋଚିଂ ଫୋଚିଂ ତାର ବି ଅଛି ବଡ ବଡ ଚିନ୍ତା। ତାକୁ ଚାହିଁଲା ବେଳକୁ ସେ ଚିନ୍ତା କଲା ବେଳକୁ ମୋର ପୁଣି ଏ ବଡ ଘର କାମ ସବୁ ରହିଯାଉଛି। ବାପା ତାଙ୍କ ବାଟରେ ସିଏ ଦିନେକାଳେ ସଉଦାପତ୍ର ଘର ଦେଖୁନାହାନ୍ତି। ଆରେ ସବୁ ଜିନିଷ ଚଲେଇବାକୁ ପଡୁଛି ଆଉ କଣ କରିବା। ତଥାପି ସିଏ ସାହାଯ୍ୟ କରୁଛି ସବୁଥିରେ ଯେ। ସେ କହୁଥିଲା ବୋଉ ଘରେ କହିଲା ସାନଟୋକା ଯଦି ପଢାପଢି କରନ୍ତା। ମୁଁ ତାପାଇଁ ଉ ପଇସା ପତର ଖଛ ଖର୍ଚ୍ଚ କରନ୍ତି। କରିବ ବୋଲି କହୁଛି ଯେ, କଣ ପଇସା ଖର୍ଚ୍ଚ କରିବ ମୁ କଣ ଜାଣିନି କେତେ ଟଙ୍କା କଣ ରହୁଛି କି ଆଉ। ଆଜିପାଖରୁ ଲୋନ କରି ଖର୍ଚ୍ଚ କରିବ ଆଉ କଉଠି ଖର୍ଚ୍ଚ କରିବ।
ହୁଁ ହୁଁ।
ଷ୍ଟଡି ଲୋନ୍ ଗୋଟେ କରିଦବ ସେଇ କଥା ବୋଧେ ମତେ ଯାହା ଲାଗୁଛି ଆଉ କଣ।
ହଁ ଭାଇଟା ତ ଦେଇନି। ତଥାପି। ଦେ କଣ ହଉଛି ହେ ସେଇ କଥା ମୁଣ୍ଡରେ ଭର୍ତ୍ତି କରନା ଫର୍ମ ଫର୍ମ ପକା ଯଦି ବାଜିଯିବ ବାଜିଯିବ ପଢାପଢି ତ ଠିକ ଠା ଅଛି ନା ମ୍ୟାଥ ଆଉ ଟିକେ ଫିଜିକାଲ ଟିକେ ରଖେ। ଗୋଟେ କୋଉଦିନ ବନ୍ଦ ହେଇଯାଉଛି ପଛେ ବନ୍ଦ ହେଇଯାଉଛି କିନ୍ତୁ ପ୍ରାୟ ଦେଖେ ସବୁଦିନ କ ଯିବାକୁ ରନିଙ୍ଗ ଟିକେ ଦେଖ କାହିଁକି ବଡ଼ି ଫିଜିକାଲି ମୁଣ୍ଡ ରହିଲେ ମାଇଣ୍ଡା ବି ଫ୍ରେସ୍ ରହିବ ହେଲା। ନିଜକୁ ଗୋଟେ ଖୁସି ଲାଗିବ ହେଲ୍ଥି ବଡି ଯୋଉ କହନ୍ତିନି ଏ
ହୁଁ ହୁଁ । ମୋତେ ତା ସହିତ ହେଲ୍ଦି ବି ରହିବାକୁ ପଡିବ ସବୁଦିନ ଫିଜିକାଲ କରିବାକୁ ପଡିବ।
ଟିକେ ବଡି ଫିଟନେସ ଫିଜିକାଲ ଫିଟନେସ ବି ରହ। ହଁ ହେଲା।
ନା ସେଇ ଫିଜିକାଲ ଫିଟନସ୍ ଟା ପୁରା କମି ଯାଉଛି ମୋର ମୁ ଦିନ ଦିନ ଫ୍ୟାଟ ହେଇଯାଉଛି। ଫ୍ୟାଟନେସ ଟା ବଢି ବଢି ଯାଉଛି।
ନାଇଁ ନାଇଁ ସେଟା ଭାରି ଖରାପ ହଁ-ହଁ-ହଁ ସେଟା ତୁ ଦେଖେ ଆଉ ଦେହର ଟିକେ କେୟାର ନେ ପଢାପଢ଼ି ଟିକେ କରେ ଆଉ ଘରେ କହ ହେ ଘରେ ପ୍ରେସର ନାହିଁ ତ ତୋ ଉପରେ ନା ପ୍ରେସର ଅଛି।
ପ୍ରେସର ଅଛି ନା ନାହିଁ ନାହିଁ କେମିତି। ପ୍ରେସର ଅଛି ସେୟାକୁ ଦେଖିକି ଚଳେଇବାକୁ ପଡୁଛି ଦିଆଡୁଆ ଦିହତିଆ ଚଳେଇବାକୁ ପଡୁଛି ଆଉ।
ହୁଁ।
ଆଉ ତମ ଖବର କଣ କାଲି ଦେଖୁଛି ହବ ଯଦି ଫ୍ରି ହେଇପାରେ ବି ନ ହେଇପାରେ ଖାଲି ଗୋଟେ ଗଟେ ଯିବାର ଅଛି। ଆଡୁ ଯଦି ଫ୍ରି ହେଲି ତାହେଲେ ତମକୁ କହିବି ଆଉ।
ହୁଁ। ମୋର ବି ସେମିତି ମୋର କଣ ମୁଁ ସେମିତି ପକେଇବାକୁ କହୁଛି ଆଜ୍ ମୋର ଦି ତିନଟା ଏକ୍ଜାମ କେ ଏଇ ଗୋଟେ ଏଗଜାମ କ୍ଳିଅର ହେଇଛି ହେଲା। ତ ମୋର ଟୋଣ୍ଟି ନାଇନ କି ଅଛି ଇଣ୍ଟରଭ୍ୟୁ ହେଲା। ତ ଇଣ୍ଟରଭିୟ ପାଇଁ ଏତେ ହଁ ବାହାର ଷ୍ଟେଟ ଅଛି। ଏ ତ ମୁଁ କଣ କହିଲି ଇଣ୍ଟରୁ ଭ୍ୟୁ ଏତେ ପ୍ରିପାରେସନ ହେଇନି।
ନମେ ଏଡ଼ିଟଡ଼ି। କ୍ୟର ହେଇଯଛି ଖାଲି। ଇଣ୍ଟରଭି୍ୟୁ ପାଇଁ ଅଛି।
ହଁ ଇଣ୍ଟରୁ ଟା ମ ଏଇ ଯୋଉ ଏାମ ରେ ପ୍ରାୟ ତ ନୁହଁ ମାନେ ପଢା ପିଲା। ଏକ୍ଜାମ୍ କ୍ଲିଅର ଦିଅନ୍ତି ଧର ଦଶ ଲକ୍ଷ ପିଲା ଥିଲେ ତାତରୁ ଆଠ ଲକ୍ଷ। ହଜାର ପିଲା ରିଟିର୍ନ୍ କ୍ୟର କରନ୍ତି ଦଶ ଲକ୍ଷ।
ଆଚ୍ଛା।
ଆଉ ଯୋଉ ଆଠ ହଜାର ରିଲ ସେ ଆଠ ହଜାରରୁ ଇଣ୍ରଭୁଲ ମାତ୍ର ତିରିଶ ଜଣ ଏ ଯୋଉ ତିନିଶ ଜଣ। ଆମେ ବୁଝିପାରୁଛୁ କମ୍ପ୍ୟୁଟନ ନା କେମିତି?
ହୁଁ ହୁଁ।
ତ ଭାବୁଛି ଯିବି ନା ଯିବିନି କଣ କରିବି ଜାଣିପାରୁନି। କଣ କରିବା ଯିବା ଦେଖିକି ଆସିବା ମତେ କହିଁ ଲାଗୁନି ହେଲା ଭଳିଆ କାଇଁକି?
ଯ ଚାନ୍ସ ଯୋଉ ମନ୍ଦର ନେଭର ମିଶ ଏ ଚାନ୍ସ୍ କେବେ ଚାନ୍ସ୍ ସବୁ ଚାକୁ୍ୟାପଚର କର ଯଦି ଲାଗିଗଲା ଭଗବାନ ଦେହରୁ। ସେଇଟା ତ କାହିଁରେ କେତେ କଥା ଅଛି ତାକୁ। ତଣୁକରି ଚେଷ୍ଟା କର ହବ ଯଦି ହେଇଗଲା ଭଗବାନଙ୍କ। କାଳିଆ ଦେ ଯଦି ହେଇଗଲା ଭଲ କଥା ଅସୁବିଧା ହବ।
ହୁଁ। ହଁ ଦେଖୁଛି ଆଉ ଯଦି ମୁଁ ଇଟର୍ୟୁ କଲି କହିବି ଆଁ କେମିତି କଣରେଜଲ୍ ଗଲା କଣଁ ଏତେ ପ୍ରିପାରେସନ୍ ଠିକ ସେ କରିନି। ତ ତେ ବି ଭାବଛୁ ବୁଲି ଦେଇକି ଆସିବି କେମିତି କଣ ରହୁଛି କଲେଜ ନା ଜାଣିବିନି ଶୁଣା କଣ। ହେ ଗୋଟେ ୱା। ଟାଇମ୍ ଏକ୍ସପିରିଏନ୍ସ ହେଇଗଲେ ସେକେଣ୍ଡ ଆମେ ଡରିବାକୁ ପିବନିୁାଛ ଉ କାହିଁକ ମିସ୍ କରିବି ଏତେ କଷ୍ଟରେ ପାଇଛି ପଢ଼ିକି। ହଉଛି ଆ ଠାକୁର ଦୟାରୁ।
ତମେ ଯୋଉ ସେଠି ରହୁଥିଲା ରହିଲନି କି?
ନାଇଁ ନାଇଁ ଆରେ କଣ ମୁଁ କହିଲ ମୋରୋର୍ଟ ସରିଗଲା ନା ତ ମୁଁ ତ ସେଥିପାଇଁ ଘରକୁ ଆସିଲି ଆଉ କାହିଁ କହିବି ଅଯଥା ସେଥିପାଇଁ ମୁଁ ଯୋଉ ରଖିଲେ ସେଠି ରହିଲନି। ହଁ ଠିକ ଅଛି। ହଁ କେବଳ ହେଇଛି ବହୁତଟା ଖରାପ କହୁଥିଲି ତ ସେଇଥିପାଇଁ ଟିକେ ଭଲ ଲାଗୁନି ମନ ଟା ଆଉ କଣ ତୁ କାଲି ଜଣ ହେଲେ ଆସୁନୁ ର ଘର ଆଡ଼େ ଆମର।
କାଲି ସମୟ ହବ ଯଦି ଯିବି ନେ ନେଇ କେମିତି ଯାଇହବ ଗଲେ ହବ ଗଲେ ହଅତା ହବ ସେ କ ବୁଝୁଥିଲେ ଯିବାକୁ ଅସୁବିଧା ଗଲେ ମତ ଯେ କଣ କ ଶିିଛନ୍ତି।
ହୁଁ ଦେଖ ଯଦି ସମୟ ମିଳୁଛି ଟିକେ ଆସେ।
ଗଲେେଇ ହ ତ ତମେ ତ ଆସୁନା ଆଡେ ମୁବୁାଡ ପହଞ୍ଚୁ ସ ତ ଦିନ ବେଳେ ଆସିଲେ ଯିବାକୁ ଭଲା ହତା
ହଁ ଆରେ ହେଇ ମନେ ପଲା ତୋ ସାଙ୍ଗର ଯୋଉ କହୁଥିଲୁ ଆ ଆକ୍ସିଡେଣ୍ଟ ହେଇଥିଲା ତା ଦେହ କେମିତି ଅଛି
ହଁ ଠିକ ଠାକ ଅଛି ଆଖିତ ପ୍ରାୟତଃ ଚାଲିଯାଇଥାନ୍ତା ବୋଧେ। ମୋର ତ ଆଖି ତ ଚାଲିଯାଇଥାନ୍ତା କେମିତି ଭଗବାନଙ୍କ ଦୟାରୁ ହଁ ବଞ୍ଚିବା ଲାଗି ଜାଣି ମାନେ ମତେ ଲାଗିଲା ଆଖି ଆଉ ରହିବନି ବୋଧେ। ମଣିଷର ଯୋଉ ଆକ୍ସିଡେଣ୍ଟ ହେଇଥିଲା ମତେ ଲାଗିଲା ଆଖି ରହିବନିି ଫୁଟିଯିବ।
ଯାହାହେଉ ପିଲାଟାର ଭଲ ଅଛି ଏବେ ଭଲ ଅଛି ତ
ହଁ ଏବେ ଠିକ ଠାକ ଅଛି।
ଏବେ କୋଉଠି ଘରେ ନା ମେଡିକାଲରେ।
ଏବେ ଘରକୁ ଆସିଲାଣି ଏଇରିଛି ବେଡ ଆଡମିଟ ହେଇଥିଲା ବେଡ ଆଡମିଟ ଚାରି ପାଞ୍ଚ ଦିନ ହେଇଥିଲା ହଁ। ଚାରି ପାଞ୍ଚ ଦିନ ବେଡ ଆଡ଼ମିଟ ହେଇଥିଲା ତାପରେ ବର୍ତ୍ତମାନ ଘର ଅଛି ନହେଲେ ଯାଇନି ଦେଖା କରିବାକୁ ଯିବୁ ଆମେ ଗୋଟେ ସାଙ୍ଗର ଆଉ ଗୋଟେ ସାଙ୍ଗର ମୋର କଥା ହେଇଛୁ।
ହଁ ହଁ ନାଇଁ ଦେଖା କରିକି ଆସିବ ସାଙ୍ଗଟା ନା ଗୋଟେ।
ହଁ ସେଟିକେ କଣ୍ଡିସନ ଭଲ ହେଲେ ଦେଖା କରିବାକୁ ପାଇଁ ଭଲ ଲାଗିବ। ଏ ଏବେ ଏଇନୁ ଟିକିଏ କ୍ରିଟିକାଲ ଇଏ ରେ ଥିବ ଗଲେବି ଟିକେ ଅବାଗିଆ ଲାଗିବ ଏବେ କଥାବାର୍ତ୍ତା ହେଇ ପାରିବନି ମୁଁ ଟା ତ ମେନ। ଚାହିଁହବନି ଆଉ କରିବ କଣଟେ
ଏକ୍ସାମ୍ ଦେବାକୁ ଯାଉଛ ବୋଧେ।
ହୁଁ ହୁଁ ହୁଁ। ଯାହା ତା ଭାଗ୍ୟରେ ଯାହା ଥିଲା ହବ ମୁଁ
ଏ ଏକ୍ସାମ ଟା ବି ମିସ ହେଇଗଲା ହଉ। ତୁ ବାଗେଇକି ଗାଡିଫାଡି ଚଲାଚଲି କରେ ହେଲା। ତୁ ବି ପ୍ଲିଜ୍ ହେଇକି ଚଲାନି ଦେଖ ଆଉ ଆଉ କଣ ଏକ୍ସାମ୍ ଫେଜମ୍ ଦେ ସେ ଠାକୁରଙ୍କଉପରେ ଭରସା ରଖେ ଭରସା ହେନି।